ହ୍ୟାଲୋ ଆଜ୍ଞା ଆଜ୍ଞା କଣ କରୁଚନ୍ତି? ଆଜ୍ଞା କଣ କରୁଚନ୍ତି?
କଣ କରିବା ଖାଇ ପିଇକି ଶୋଇଛି ଆଉ।
ଓ ଆ ବସିଛି ଏଠି ଏମତି ଆଉ।
କୋଉଠି ବାହାରେ ଅଛନ୍ତି?
ଆଜ୍ଞା।
କୋଉଠି ଅଛନ୍ତି?
ଆଉ ଆଁ ସାହାରେ କଟକ ଅଛି କ୍ୟାମ୍ପ ରେ ଆଜ୍ଞା ଆଜ୍ଞା।
ଆଚ୍ଛା ଆଚ୍ଛା ଖାଇ ସାଇଲେଣି?
ହଁ ଏବେ ଖାଇକି ଆସିଲି ଯାଇ ଆଟେ ଆସିଛି କ୍ୟାମ୍ପ ରେ ଆସିଚି ତ। ତ ସେଥିପାଇଁ ଆଜ୍‌ ଖାଇକି ଆଇଲୁ ଆଉ।
କଣ ଖାଇଲେ?
ଭାତ ଡାଲି ଖିରୀ ପୋଟଳ ଆଳୁ ତରକାରୀ।
ଅହୋ।
ଆପଣ କଣ ଖିଆପିଆ କରିଛନ୍ତି ଏଇନା ଏବେ?
ମୁଁ ଖାଇଥିଲି ରୁଟି ଘୁଗୁନି।
ରୁଟି ଘୁଗୁନି।
କ୍ଷୀର ହଁ ମଟର ତରକାରୀ।
କ୍ଷୀର ମଟର କେଏଁଠୁ ଚନ୍ତି?
କଣ କଇଲେ?
କେତେ ଆଡୁ ଖାଇଚନ୍ତି?
ହଁ ଏତେ ଆଡୁ କଣ ଦିଟା ତ କ୍ଷୀର ତ ପିଇବା କଥା। ଆଉ ଘୁ ତରକାରୀ ଟା ଯା ଖାଇବା କଥା ଲଗେଇକି ଆଉ।
ଓହୋ ଆଉ ଆପଣ ଆଜି ସକାଳେ କ ସକାଳେ କଣ ଖାଇଥିଲେ?
ସକାଳେ ଖାଇଥିଲି ଅ ଚୁଡାଗୁଣ୍ଡ।
ଆଉ ତାପରେ ଚୁଡ଼ା ଗୁଣ୍ଡ ଖାଇଥିଲି ସକାଳୁ ବ୍ରସ୍ କରିକି।
ଏ ହେ ଟିକେ ଛୁଆ ହେଇଯାଇଚନ୍ତି କି?
ହେ ହେ ଚୁଡ଼ା ଗୁଣ୍ଡ ଟା ଚୁଡ଼ା ଗୁଣ୍ଡ ଟା ବଢିଆ ଲାଗେ ଖାଇବା ପାଇଁ।
ଓହୋ ହଁ ପସନ୍ଦ ବୋଧେ।
ଉୁଁ ଚୁଡା ଗୁଣ୍ଡଟା ଭଲ କିଛି ନାହିଁ ଗୋଳେଇ ଦେଲୁ ସାଙ୍ଗେ ସାଙ୍ଗେ ପିଇଦେଲୁ। ତା ଆଗେରେ ସବୁ ଜିନିଷ ପଡିକି ହୋଉଛି ସେ ବି ହେଲ୍ଦି।
ଖାଇନି ମୁଁ ସେଗୁରା ଟିକେ ଖାଏନି ମୁଁ ଛୋଟବେଳେ ଖାଉଥିଲି ମାମା ମତେ ଖୋଇ ଦୋଉଥିଲେ ହେଇତି ପାଇଁ ଆଉ ଖାଉନି।
ଆଚ୍ଛା।
ଆଜ୍ଞା ଆଉ ଖରାବ ମଧ୍ୟାହ୍ନ ଭୋଜନ କଣ ହେଇଥିଲା?
ପଖାଳ ଖାଇଥିଲି ଅ ଏଗାରଟା ବେଳେ ସାଢେ ଦଶଟା ଏଗାରଟା ବେଳେ ଖାଇଥିଲି ପଖାଳ। ଅ ପଖାଳରେ ପୋଟଳ ଭଜା କାକୁଡି ବିଲାତି ସେ ଝୋଳ ଆଉ ହଁ ଏତିକି। କାକୁଡି ବିଲାତି ଝୋଳ ପଖାଳ ପୋଟଳ ତାପରେ ଖରାବେଳେ ଖାଇ ଥିଲି ଆଁ ତରକାରୀ ହେଇଥିଲା ଛୁଇଁ ତରକାରୀ। ଶାଗ ଭଜା ହେଇଥିଲା। ଆଉ ଚାରିଟା ବେଳେ ଖାଇଥିଲି ଗୁପଚୁପ୍ କରିଥିଲୁ ଘରେ। ଆଉ ରାତିରେ ତ ଏଇଆ ଆଉ।
ଆଉ ଘରେ କିଏ କିଏ ଅଛନ୍ତି ସବୁ?
ଘରେ ସମସ୍ତେ ଅଛନ୍ତି। ବାବା ମାମା। ବୋଉ ଦେଇ ଭାଈ ମୁଁ କୁନି ଝିଅ ଭାଉଜ।
ହଉ ବଡ ଫ୍ୟାମିଲି ମିଶିକି ଅଛନ୍ତିନା ସମସ୍ତେ ଇଏ ଅଛନ୍ତି?
ହଁ ସମସ୍ତେ।
ଏକାଠି ଅଛନ୍ତି?
ହଁ ଆମର ବା ବାବା ମାମା ଭାଇ ଭଉଣୀ ଆମେ ଭାଉଜ ଏଇଆ ଆଉ।
ଓହୋ। ଆଉ ଆମେ ତ ମୁଁ ବି ସକାଳେ ଖାଇଥିଲି ଦହିବରା ଖାଇଥିଲି। ଆଉ ଆସିକି ଖରାବେଳେ ଖରାବେଳେ ଆସିଥିଲି ଭାତ ଡାଲି ଆଉ ଖଟା ଆଉ ପାମ୍ପଡ ଆଉ ଗୋଟେ ଘାଣ୍ଟ ତରକାରୀ ହେଇଥିଲା ତ ଏବେ ହେଇଥିଲା ଭାତ ଡାଲି ଖିରି। ଆଉ ଆଳୁ ଆଳୁ ଆଉ କୋବି ତରକାରୀ। ଏ ଖାଇକି ଆସିଲି ଆଉ ଆଉ ହେଇଥିଲା ଆସିଛି ଗୋଟେ କ୍ୟାମ୍ପରେ ଆସିଛି କଟକ ଆସିଛି। ତ ଆପଣ କୋଉ ଜାଗାରୁ ରହୁଛନ୍ତି।
ମୁଁ ଯାଜପୁର ଡିଷ୍ଟ୍ରିକରୁ କହୁଛି ଆଉ।
ଯାଜପୁର ଡିଷ୍ଟ୍ରିକ୍।
ହଁ।
ଓ ମୋର ବି ଯାଜପୁର ଡିଷ୍ଟିକ୍। ଯାଅ ହୋଉ ଆମ ଭଳି ଆମରି ଡିଷ୍ଟିକ।
ବିରଜା ମନ୍ଦିର ଯାଇଛନ୍ତି?
ବିରଜା ମନ୍ଦିର ଯାଇନି ଶୁଣିଛି ଖାଲି ସେଠିକି ଯାଇନି।
ଯାଜପୁର ଡିଷ୍ଟ୍ରିକର ବିରଜା ମନ୍ଦିର ଯାଇନାହାନ୍ତି।
ନା ଯେହେତୁ ମୁଁ ପଢୁଛି ନା ପାଠ ପଢୁଛି ମୁଁ ଯାଇନି କୁଆଡେ ଇଏ କରିବାକୁ ତ ସାଙ୍ଗମାନଙ୍କ ସହିତ ଯାଇଛି ସିଆଡେ କିନ୍ତୁ ସିଆଡେ ମନ୍ଦିର ଯାଇନି ଆଉ। ଆପଣ ଏବେ କଣ କରୁଛନ୍ତି ପଢାପଢି କଣ କରୁଛନ୍ତି ନା ପଢାପଢି ସାରି ଘରେ ବଇଛନ୍ତି? ନା କଣ ହେଇ ଇଏ କଣ?
ଘରେ ବସିକି ମେସିନ୍ ଚଲାଚୁଲି କରୁଛି।
ମେସିନ୍ ଟା କେତେ ଆପଣଙ୍କୁ ଏଜ ହେଲାଣି।
ମତେ ଟ୍ୱେଣ୍ଟି ୱାନ୍।
ଟ୍ୱେଣ୍ଟିୱାନ୍।
ହଁ।
ଓହୋ। ଆଜ୍ଞା ଆଜ୍ଞା।
ଆପଣ?
ହଁ ମତେ ବି ସେଇ ଟ୍ୱେଣ୍ଟି ୱାନ୍
ଆଚ୍ଛା। କାଲି ସାଙ୍ଗ
ଆ ଆଜ୍ଞା ଆମ ମ ପ୍ଲ ପଢ଼ୁ ପଢ଼ୁଛି ଟୋଣ୍ଟିୱାନେ ପଢ଼ୁଛି ଗ୍ରାଜୁଏସନ୍ ଲାଷ୍ଟ ଇୟର।
ଆଚ୍ଛା।
ଆଜ୍ଞା।
ଆଜି ଏ ରହିବେ ନା ପଳେଇବେ?
ଆଜ୍ଞା?
ରହିବେ ନା ପଳି ଆସିବେ।
ଆଜ୍ଞା ଏନା ଆମେ ଦଶ ଦିନ ଏନା ରହିବୁ ଏଠି କ୍ୟାମ୍ପ କରିବୁ ଦଶ ଦିନ। ଦଶ ଦିନି ପରେ ଘରକୁ ଯିବୁ ଆଉ।
ଓହୋ।
ଆଜ୍ଞା।
ଉଁ ହୁଁ ଆଉ ଆପଣଙ୍କ ଘରେ
ଘରେ ବାପା ମା ଦାଦା ଆ ଜେଜେମା ଭାଇ ମୁଁ ଆଉ ଆମେ ଏତିକି ଆଉ।
ଉଁ ଉଁ।
ଆଜ୍ଞା ନାଁ।
ମନ୍ ଦୁଖ ହୁଏ ଭଉଣୀ ନାହିଁ ବୋଲି?
ନା ମନ୍ଦୁକ କଣ କରିବୁ ଭଉଣୀ ତ ଯାହାର ନଥାଏ ତାର ବଉତ୍ ଭଉଣୀ ଥାଏ। ଏଇଟା ଜାଣିଥିବେ।
ଦାଦାଙ୍କର ଦାଦାଙ୍କର ବି ଝିଅ ନାଇଁ?
ଦାଦାଙ୍କ ମ୍ୟାରେଜ କରିନାହାନ୍ତି। ଦାଦା କହୁଛନ୍ ଦାଦା କହୁଛନ୍ତି ପୁଅ ତ ମ୍ୟାରେଜ କରିବାକୁ ହେଲାଣି ମୁଁ ଆଉ କଣ ମ୍ୟାରେଜ କରିବି?
ସେ ଆଗରୁ କଁପାଇଁ କରୁନଥିଲେ କି?
ହଁ ରାଜି ହଉନଥିଲେ ମ୍ୟାରେଜ କରିବାକୁ ଆଉ।
ଓହୋ ଏବେ ତାଙ୍କୁ କେତେ ବର୍ଷ ହେଲାଣି?
ଦାଦାଙ୍କୁ ହେଲାଣି ଏଇନା ବତିଶି ପାଖାପାଖି ହବ ତେତିଶି ହବ।
ତ ଚଳିବ ଏବେ ବି ବାହାଘର କଲେ ଚଳିବ।
ଓ ଚଳିବ ଜେ କିନ୍ତୁ ଦାଧା ରାଜି ହଉନାହାନ୍ତି ଏବେ ଏମିତି କହୁଛନ୍ତି। ପୁଅ ତ ମ୍ୟାରେଜ କରିବାକୁ ହେଇଗଲାଣି ତ ମୁଁ କଣ ମ୍ୟାରେଜ କରିବି ବାହା ହେବି। ହେ ତ ବାହାହବା ପାଇଁ ହେଇଗଲାଣି।
ହ ହୋ।
ଅ
ସେ କଣ ଠାକୁର ଫାଙ୍କୁର ଏତେ ରହିଯାନ୍ତି ନା କ?
ଆଜ୍ଞା?
ଠାକୁର ଫାକୁର ଥିରେ ଅଛନ୍ତି ନା କ?
ନା ନା ସେମିତି କିଛି ନାହାନ୍ତି ଦାଦା ମନା କରୁଛନ୍ତି ମ୍ୟାରେଜ ପାଇଁ ବାହା ହବା ପାଇଁ ଆଉ।
ଆଚ୍ଛା।
ଆଉ ଆପଣଙ୍କ କଣ ଟିକେ କୁ ଆପଣଙ୍କ ସେପଟ ଏରିଆ ଆପଣଙ୍କ ପାଖାପାଖି ଟିକେ ଏରିଆ କୁହନ୍ତୁ। କଣ ଅଛି ଭଲ ଭଲ ପ୍ଲେସ୍ କଣଛି?
ଆମ ଏଠି ଆମର ତ ବହୁତ କିଛି ଅଛି ଅଁ ଆମ ଯାଜପୁର ଡିଷ୍ଟ୍ରିକ୍ଟ ର ସ ବହୁତ କିଛି ବଢ଼ିଆ ସବୁ ହୁଏ। ଯେମିତିକି ବରୁଆ ମେଲଣ।
ଆଜ୍ଞା।
ଆଜ୍ଞା ସେଟା ମୋର ମୋ ନାନୀ କହନ୍ତୁ ଶୁଣି ଦେଇଥିବେ ଆପଣ ଠୁ ଶୁଣି ଦେଇଥିଲେ ଆପଣ ଣ୍ଟଠୁ ଆଗକୁ ଯଦି କା କିଏ କ କହିଲେ ତ ଶୁଣିଥିବି।
କୁଣ୍ଡ ଯାଇଛନ୍ତି କୁଣ୍ଡ ରାହାସ ପୂର୍ଣ୍ଣିମା ହରିପୁରୁ ମାର୍କେଟ?
ଆଜ୍ଞା।
ଯାଇଛନ୍ତି।
ଅ ହରିପୁର ମାର୍କେଟ ଏପଟେ ଆମର କୋଉଠି କହିଲେ?
ହରେ ପରୁ ଆମର। ଆପଣ ଯାଜପୁର ଡିଷ୍ଟ୍ରିକ୍ଟର ନୁହଁ?
କିଏ ଆମ ଘର ଆମ ଘର ଛତିଆ। ଛତିଆଟା ଯାଜପୁର ଡିଷ୍ଟ୍ରିକ୍ଟ ରେ ହିଁ ଯାଉଛି।
ଓକେ ଓକେ ହଁ ସେପଡ଼ିଲଣି। ହରିପୁର ଆମର ଏଠି କୁଞ୍ଜ ହୁଏ ରାସ ପୂର୍ଣ୍ଣିମା, ଆଠ ଦିନ ହୁଏ। ସାତଟା ପାର୍ଟି ଯାତ୍ରା ପାର୍ଟି ଆସନ୍ତି, ସାତଟା ପାର୍ଟି ଯାତ୍ରା ପାର୍ଟି କି ଆମର ଆ ପୂର୍ଣ୍ଣମୀ ଲାଷ୍ଟ ପୂର୍ଣ୍ଣମୀ ଦିନ। ପୂର୍ଣ୍ଣମୀ ଦିନ ଠାରୁ ଷ୍ଟାର୍ଟ ହୁଏ ଠାକୁର କୁଞ୍ଜ ଯୋଉଟା ଆମର, ଆ ଛାଡ ଦିନ ଠାରୁ ଆମେ ସମସ୍ତେ ଯାଉ ଦେଖିବା ପାଇଁ ଲଗାତାର ଆଠ ଦିନ ପ୍ରାୟତଃ ହୁଏ। ଆଠ ଦିନ ଭିତରେ ଯାତ୍ରା ପାଞ୍ଚ ରାତି ପା ଞ୍ଚଟା ପାଟି ଯାତ୍ରା ପଡ଼େ।
ଆଜ୍ଞା।
ଦେଖିବା ପାଇଁ। ଆମେ ସବୁ ଯାଉ ଦେଖିବା ପାଇଁ ଆଉ ମୁଁ ତ ଏଇ ବର୍ଷ ତିନି ରାତି ଯାତ୍ରା ଦେଖିଛି।
ଆଜ୍ଞା ଆଜ୍ଞା ଆ୍ଞା।
ଓ ଆମ ଭାଇ ମାନେ ସବୁ ରୁହନ୍ତି ତ ଯୋଉ ମେମ୍ବର ରୁହନ୍ତି। ତ ଆମର ପାସ ଟିକେଟି ମିଳେ ଆମେ ବନ୍ଧୁବାନ୍ଧବ ସମସ୍ତେ ବି ଆସନ୍ତି ଆମର ବଡ ପର୍ବ ସେଟା। ଆଉ ମାର୍ଚ୍ଚ ମାସରେ ଦୋଳ ପୂର୍ଣ୍ଣିମାରେ ଆମର ପଡ଼େ। ଆ ମେଲଣ ଆମର ହୁଏ, ବରୁଆ ମେଲଣ ତାକୁ କୁହନ୍ତି। ଫାଷ୍ଟ ଆମର ବରୁଆ ମେଳନଟା ହୁଏ। ଆଉ ତାପରେ କଣ ଏଇଆଉ। ବିରଜା ମନ୍ଦିର ତ ବହୁତ ଥର ଯାଇଛନ୍ତି, କୁସୁମା କୁସୁମା ଯାଇଛନ୍ତି କେବେ?
ଓଁ ହଁ କୁସୁମା ଆଜ୍ଞା ଶୁଣିଛି ସବୁ ଜାଣିଛି। କିନ୍ତୁ ଯେହେତୁ ଇଏ ମୁଁ ଯାଇନି କୁଆଡେ କାହିଁକି ନା ତ ମୋ କତିରେ କିଛି ଗାଡି ମାଡି ତ ନାହିଁ ମୁଁ ଯାହା ଯୁଆଡେ ଯାଏ କଣ ବୁଲି ବୁଲକୁ ଯାଏ ବୁଲାବୁଲି କରିବାକୁ ତ ଘର କତରୁ ଭାଇ ମାନଙ୍କ ଗାଡି ମା ସେ ସବୁବେଳେ ଦ ତ ଦେବେନି ଇଏ କରିବେନି, ତ ଯେତିକି ଦିଅନ୍ତି ମୁଁ ପାଖାତ ଇଏ କରେ ଆଉ।
ଏବେ ପଢା ଛୁଆକୁ ହଁ।
ଆଜ୍ଞା।
ଆଉ
ଆଉ ଆପଣ ସେଇତ ରଜରେ କୁଆଡେ ଯାଇଥିଲେ ଏବେ ତ ରଜ ଯାଇଛି?
ରଜରେ ମୁଁ ଯାଇଥିଲି ଆମେ ସବୁ ବନ୍ଧୁ ଘରକୁ ଯାଇଥିଲୁ ଆଉ କୁଆଡ଼େ ଯାଇ
ହାଲୋ। ଆଜ୍ଞା ଟିକେ ଏଠି ୱେଟରେ ଆଜ୍ଞା। ଆଜ୍ଞା ଯୋଉ ଆମର ତ ରଜ ତ ମୁଁ ଫାଷ୍ଟ ରଜରେ କୁଆଡେ ଯାଇପାରିଲିନି ଗାଡି ସକାସେ, ତ ସେକେଣ୍ଡ ରଜରେ ଆମ ଏନସିସି ଛୁଆ ଡାକିଥିଲେ ଗୋଟେ ମନେ ଯିବା ପାଇଁ ମନ୍ଦିରରେ ଯିବା ପାଇଁ।
ହଁ।
ଅ ଯାଇଥିଲୁ ମନ୍ଦିର ଯାଇଥିଲୁ ବୁଲିବାକୁ, ଯୋଉ ବୁଲିକି ଆସିଲୁ। ତ ଲାଷ୍ଟର ରଜ ଦିନ ଲାଷ୍ଟ ରଜ ଦିନ ଯାଇଥିଲୁ କପିଳାସ ଯାଇଥିଲୁ ବୁଲିବାକୁ।
ହୁଁ।
ଏମିତି ରଜ ଟା କଟିଲା ଆଉ।
କପିଳାସ କଉ କଉ ସବୁ ପ୍ଲେସ ଯାଇଛନ୍ତି?
ଆଜ୍ଞା? ଢେଙ୍କାନାଳ ଡିଷ୍ଟିକିରେ ଯାଉଛି ଆଉ।
ଛଆତି ମୁଁ ଦେଖିନି ମୁଁ ଶୁଣିଚି ଛତିଆ ସେପଟ ଲାଇନ୍ ରେ ମୋ ସାନ ବୋଉ ବାହା ହେଇଛନ୍ତି। ଅ ମାନେ ମୋ ସାନଆପା ଜେଜେ ବାହାରିଛନ୍ତି କିନ୍ତୁ ମୁଁ ଯାଇନି।
ଆଜ୍ଞା ଆଜ୍ଞା ଏଡେ କେବେ ଆସିନାହାନ୍ତି ମନ୍ଦିର କେବେ ଆସିନାହାନ୍ତି? ତ ଆପ ଆପଣଙ୍କ ସହିତ କଥ ହେଇ ତ ବହୁତ୍ ଖୁସି ଲାଗିଲା ତ ଆମେ ଆଉଥରେ କେତେବେଳେ ଯୋଗାଯୋଗ କରିବା ଏବେ ତ ଏବେ ରହୁଚି ଜୟ ଜଗନ୍ନାଥ।
ହୁଁ।
ହଉ ଜୟ ଜଗନ୍ନାଥ।
ଆଉ ଆମର ଛତିଆରୁ ଆସେ କିଛି ଯୋଉ କାମ ହେଲେ। ଯେମିତି କି ଆମର ଯେ ଡେଥ ହେଇଗଲେ।
ଆଜ୍ଞା?
ଆମର ସେଠୁ ଛତିଆ ରୁ ଆସେ ଯୋଉ କିଏ ଦେଥ ହେଇଗଲେ ଭୋଜି ଜେ ଜେ ଯେତେ ଦିଅନ୍ତୁ ସେଟା ଆସେ ଯୋଉ ଅଭଡା ଟା‌ ଆସେ ସେଟୁ।
ଆଜ୍ଞା ଆଜ୍ଞା ବୁଝିଲି ଆଜ୍ଞା।
ହୁଁ ଏଇଥର ଏବେ ଏଇ ରିସେଣ୍ଟିଲି ମା ମରିଗଲେ ଦି ମାସ ହବ ଜେଜେ ମା ଅ ତ ଆମର ଯାଇକି ଭାଇ ଯାଇକି ନେଇକି ଆସିଥିଲେ।
ଆଜ୍ଞା ଆଜ୍ଞା ଆପ ଆପଣଙ୍କ ସହିତ ଆଉ ଥରେ ଯୋଗାଯୋଗ କେତେବେଳେ କରିବେ ତ ରହୁଛି ଆଜ୍ଞା ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ।